ହାଲୋ ଆଜ୍ଞା ଜୟ ଜଗନ୍ନାଥ। ଆଜ୍ଞା ନମସ୍କାର ସାଙ୍ଗ ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା। କେତେ ଦିନି ପରେ କେମିତି ମନ ପଡିଲା ଆପଣଙ୍କର ମୋ କଥା ଆଜି କଲ କରିବା ପାଇଁ?
ପ୍ରାୟତ ଆ ମୁଁ ଭାବିଲି ଦୁଇ ଦିନି ହେଲା ଭା ବୁଚି ମୋର ବନ୍ଧୁ ମାନଙ୍କୁ ପ୍ରାୟତଃ ସବୁ ସାଙ୍ଗ ମାନଙ୍କୁ କଲ କରିବା ପାଇଁ। ପାଖାପାଖି ମୁଁ ଦୁଇ ଦିନି ହବ କୌଣସି ସାଙ୍ଗ ମାନୁଙ୍କୁ ବି କଲ୍ କରିପାରୁନି। ସେଥିଲାଗି ଆଜି ଆପଣଙ୍କ କଥା ବହୁତ ମନେ ପଡିଲା ସେ ସେଥିଲାଗି ଟିକେ ଲଗେଇଦେଲି ଆଉ ଆପଣଙ୍କ ଦେହ ପା କେମିତି କଣ ଅଛି?
ଆଜ୍ଞା ମୋର ତ ଭଲ ଅଛି ଆଉ ଆପଣଙ୍କର ଦେହ ପା କେମିତି ଅଛି?
ମୋର ତ ଦେହ ପା ବହୁତ ଭଲ ଅଛି ଆଉ
ଆମ ଆପଣଙ୍କ ବାବା ବୋଉ ବାପାଙ୍କ ଦେହ ପା ଭଲ ଅଛି?
ହୁଁ ବୋଉ ବାପା ଦେହ ତ ବହୁ ଭଲ ଅଛି ଏବେ ତ ପ୍ରାୟ ଘରେ ସମିସ୍ତିଙ୍କ ଦେହ ଭଲ ଅଛି ପ୍ରାୟତ ମୋ ଜେଜ ବହୁତ ଅସୁସ୍ଥ ଅଛନ୍ତି ଟିକେ ଜେଜଙ୍କୁ ପ୍ରାୟ ତ ମୁଁ ଆମର ଜେଜେଙ୍କ ଦେହ ବହୁ ମାତ୍ରାରେ ଖରାପ ହଉଥିବାରୁ
ଆଜ୍ଞା ଜେଜଙ୍କୁ ନିହାତି କେତେ ବର୍ଷ ହେଇଗଲାଣି?
ପାଖାପାଖି ପଚଶ ତୁରୀରୁୁ ଅଶୀ ବୟସ ପାଖାପାଖି ହେବ ପ୍ରାୟତଃ ଜେଜେଙ୍କ ଦେହ ବହୁତ ଖରାପ।
ଆଜ୍ଞା।
ଆଜ୍ଞା ଖରାପ ହେବାରୁ ମୁଁ ତାଙ୍କୁ ଏସ୍ ସି ବି ମେଡିକାଲ ନେଇକି ଯାଇଥିଲି। ପ୍ରାୟତଃ ଦୁଇ ଦିନି ହବ। ଅ ସେଠାରେ ବହୁତ୍ ଦେଖାଇଲି ଯେପରିକି ତାଙ୍କର ବ୍ଲଡ ପେସର ହାଇ ହେଇଯାଉଥାଏ। ବ୍ଲଡ ପ୍ରେସର ଲୋ ବି ମଧ୍ୟ ହେଇଯାଉଚି ଏଇ ସବୁ ଜିନିଷ ହଉଚି ଜେଜେ ଙ୍କ ସହିତ।
ଜେଜେ ବହୁତ ଚିନ୍ତା କରୁଚନ୍ତି ମନା କରୁନ୍ତୁ ଚିନ୍ତା ନ କରିବା ପାଇଁ ଏ ବୟସରେ ସିଏ ଯେ ତେ ଖୁସିରେ ରହିବେ ଖାଇବେ ପିଇବେ ବୁଲିବେ ତାଙ୍କ ପାଇଁ ବହୁତ ଭଲ ତାଙ୍କୁ କୁହନ୍ତୁ ଖୁସିରେ ରୁହନ୍ତୁ।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି?
ମୋର ତ ପ୍ରାୟ ମୋର ଗୋଟିଏ ଭଉଣୀ ଏବଂ ଦୁଇଟି ଭା ଭାଇ ଅଛନ୍ତି ମୋର ପରିବାରରେ ପ୍ରାୟତଃ ଆମେ ତିନି ଜଣ ତିନି ଭାଇ। ଭଉଣୀ ଆଉ ବାପା, ବୋଉ, ଜେଜେ। ଆଉ ମୋର ମା ତ ନାହାନ୍ତି ପା ପାଖାପାଖି ମୋ ମା ମରିଯାଇଚି ମରିବାକୁ ପ୍ରାୟତଃ ଦୁଇରୁ ତିନି ବର୍ଷ ହେଇଗଲାଣି ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆଜ୍ଞା ଆମ ଘରେ ଅଛନ୍ତି ମାନେ ମୋ ବାବା ବୋଉ ଅଛନ୍ତି ବାପା ଅଛନ୍ତି। ଭାଇ ଆଉ ମୁଁ ଆମେ ଚାରି ଜଣ ଅଛୁ ଦାଦା ଖୁଡି ବଡବାପା ବଡ ବୋଉ ସେମାନେ ବି ଅ ଛି ତାଙ୍କ ପୁଅ ଝିଅ ବି ଅଛନ୍ତି କିନ୍ତୁ ଆମେ ଟି ଅଲଗା ରହୁଚୁ ସମେସ୍ତେ। ଆପଣଙ୍କର ଦାଦା ବଡବାପା ହଇକା ଅଛନ୍ତି ଘରେ?
ହଁ ମୋର ତ ଦାଦା ବଡବାପା ଅଛନ୍ତି।
ଆଜ୍ଞା।
ପ୍ରାୟତଃ ସେ ସବୁ ବାହାରେ ରହୁଚନ୍ତି କେହି ଏବେ ଗାଁରେ ରହୁନାହାନ୍ତି। ଏଇ ସବୁ ଆଉ ଆପଣଙ୍କର ଆଜି ଖିଆପିଆ କଣ ହେଇଥିଲା?
ଆଜି ଆମର ହେଇଥିଲା ଭାତ ଡାଲି ଆଉ ଭଜା ହେଇଥିଲା ଆଜି। ଆଉ ଆପଣଙ୍କ ସିଆଡେ ଏବେ ବିଲରେ ସବୁ କଣ ଲାଗିଚି ଫସଲ କଣ ହେଇଚି ବି ଭାଇ?
ଆମର ତ ବିଲରେ ପ୍ରାୟତ ଲାଗିଚି ପୋଟଳ ଯେପରିକି ଭେ ଭେଣ୍ଡି ଆଉ ବାଇଗଣ ଏଇସବୁ ଜିନିଷ ଲାଗିଚି ପ୍ରାୟତଃ ପୋଟଳ ଆଜ୍ଞା ପୋଟଳ ତ ପ୍ରାୟତଃ
ଆଜ୍ଞା ଘରେ କିଏ ଲଗାନ୍ତି ଚାଷ କିଏ କରନ୍ତି ଘରେ?
ନାଇ ଆମ ଘରେ ତ ପ୍ରାୟ ଚାଷ କିଛି ହୁଏ ନାହିଁ ପ୍ରାୟତ ଆମ ଘର ପାଖର ଲୋକ କମାନେ ଚାଷ କରନ୍ତି।
ଆଚ୍ଛା, ଆଚ୍ଛା ଆଉ ଆପଣଙ୍କ ସିଆଡେ ଏବେ ବର୍ଷା ଆସିଲାଣି ପାଗ କେମିତି ଅଛି ଭାଇ?
ନାଇଁ ତ ଆମ ପାଖରେ ପାଗ କୋହଲା କରିଛି ପ୍ରାୟତ ବର୍ଷା କିଛି ଆସିନାହିଁ। ଆଉ ଆପଣଙ୍କ ଏରିଆ ରେ ବହୁତ ମାତ୍ରାରେ ବର୍ଷା ଆସିଲାଣି ବୋଧେ ଆପଣ ଏ ସବୁ ପ୍ରଶ୍ନ କଲେ।
ଆଜ୍ଞା ଆମର ବହୁତ ବର୍ଷା ବି ଆଇଲାଣି, ପବନ ଦଉନି କିନ୍ତୁ ବର୍ଷା ଆସିଲାଣି। ରେ ବ ବ ମାନେ ଆକ୍ଚୁଆଲି ବାଦଲଟା ଆସୁଛି, ପଳଉଛି ଏମିତି ହଉଛି। ଜାଣି ହଉନି ବର୍ଷା ହବ କି ନାହିଁ, ବର୍ଷା ବି ହେଇଗଲେ ଗୋଟେ ଚିନ୍ତା ଚିନ୍ତା ଯିବ, ବହୁତ ଚାଷୀ ମାନେ ହଇରାଣ ହଉଛନ୍ତି ନା ଭାଇ। ଧାନ ଚାଷ ଏ ଟାଇମ ରେ ଏଇନା କରିବେନି ଆଉ କେବେ କରିବେ ସେମାନେ, ତାପରେ ଧାନ ନ କଲେ ଭାଇ ଆଜ୍ଞା। କୁହନ୍ତୁ।
ହୁଁ ପ୍ରାୟତଃ ଆମ ସ୍କୁଲ ଆମ ବିଦ୍ୟାଳୟ ଆମ ଘର ପାଖରୁ ପ୍ରାୟତଃ ଦୁଇ କିଲୋମିଟରରୁୁ ତିନି କିଲୋମିଟର ପାଖାପାଖି ଅଛି, ଆପଣଙ୍କ ଗାଁରେ ଆପଣ ବି ସ୍କୁଲ ପ୍ରାୟତଃ ସବୁ ଗାଁ ରେ ପାଖାପାଖି ଦୁଇରୁ ତିନି କିଲୋମିଟର ମଧ୍ୟରେ ରହୁଛି। ଆପଣଙ୍କ ସ୍କୁଲରେ ପ୍ରାୟତଃ ଏବେ କେତେ ପିଲା ପାଠ
ଆଜ୍ଞା ଆମ ସ୍କୁଲରେ ତ ପିଲା ଭଲ ପଢନ୍ତି। କିନ୍ତୁ ଏବେ ପିଲା କମି ଆସୁଛନ୍ତି, କାରଣ ଏବେ ଜାଣିଥିବେ ତ ବାହାରକୁ ପଢୁଛନ୍ତି ଯୋଉ ଯୋଉଠି ଭଲ ପଢା ହଉଛି ସେଇଠି ପିଲାମାନେ ସେଠିକି ତାଙ୍କ ବାପା ମାନେ ଛାଡୁଛନ୍ତି।
ଆଜ୍ଞା।
ଆଉ ଆପଣଙ୍କର ସବୁ ଏଇନା ନଈ ମାନେ ଆପଣଙ୍କର ଗାଁ ରେ ନଈ ଅଛି?
ହଁ ମୋର ଗାଁ ପ୍ରାୟତଃ ଆମ ଘରୁ ଦୁଇଶହ ରୁ ତିନିଶହ ମିଟର ପାଖାପାଖି ଦୂରରେ ନଈଟି ଅଛି। ସେ ନଈ ରେ ବହୁତ ବି ମଧ୍ୟ ଆମ ପିଲାମାନେ ଗାଧୋଇବା ପାଇଁ ଯାଆନ୍ତି ଯେପରିକି ବହୁତ ମାଛ ବି ମଧ୍ୟ ଧରନ୍ତି, ଯେପରିକି କିି ବଣୀ ମାଚିରେ ଅଟା ଗୁନ୍ଥି ପକାଇକି ଯେପରିକି ମାଛ କ କଣ୍ଟିଆ, କରାଣ୍ଡି ଆଉ ଏଇ ସବୁ। ହଁ ବହୁତ ମାତ୍ରରେ ଧରନ୍ତି।
ଆ ଭଲ ଚୁନା ମାଛ ଆପଣ ଖାଉଥିବେ ଆଉ।
ଆପଣଙ୍କ ସ୍କୁଲ ବେଳରେ କେତେ ଜଣ ଆପଣଙ୍କର ସାଙ୍ଗସାଥି ଅଛନ୍ତି ସବୁ।
ଆମେ ସ୍କୁଲରେ ବହୁତ ମାନେ ଆମେ ପଢୁଥିଲୁ ଆମ ଉ ବ୍ୟାଚ ରେ ଥିଲେ ଆମର କୋଡିଏ ଜଣ ପିଲା ଥିଲେ।
ଆଉ ଏବେ ବି ଏକାଠି ଅଛୁ, ଆମ ଗାଁ ସ୍କୁଲ ଛୁଆ ଆମେ ଯେମିତି ଛୋଟରୁ ବଡ ହେଲୁ, ସମେତେ ସାଙ୍ଗ ହେଇକି ପଢିଛୁ। ଆଉ କେତେ ଜଣ ବାହା ହେଇଗଲେଣି, ଆଉ କେତେ ଜଣ ଅଛନ୍ତି ଆଉ। ଆଉ ସବୁ ବହୁତ ପିଲାମାନେ ବାହାରକୁ ପଳଉଛନ୍ତି ଚାକିରି କରିବା ପାଇଁ। ଆଉ ଆପଣ ଆଜ୍ଞା କୁହନ୍ତୁ।
ତ ଆମ ସ୍କୁଲରେ ବି ପ୍ରାୟ ଏବେ ପାଞ୍ଚରୁ ଛଅଟି ଗ୍ରାମରୁ ଆସୁଛନ୍ତି ପାଠ ପଢିବା ଲାଗି। ସେଠାରେ ପ୍ରାୟତଃ ପାଆଁଶରୁୁ ଛଅଶହ ପିଲା ପାଠ ବି ମଧ୍ୟ ପଢୁଛନ୍ତି, ଆ ଆପଣ ସ୍କୁଲ ରେ କେତେ ପିଲା ଅଛନ୍ତି?
ହଁ ଏବେ ସେଇ ପଚାଶ ଭଳିଆ ପିଲା ହେବେ, କାରଣ ଆମ ସବୁ ସବୁ କାମ ଏଠି ଗାଁ ରେ ସବୁ ସ୍କୁଲ ଖୋଲି ଗଲାଣି, ପ୍ରତେକ ଗ୍ରାମରେ ସ୍କୁଲ ସବୁ ଖୋଲିଲାଣି, ଏବେ ସବୁଆଡୁ ସୁବିଧା ଧା ହେଇଗଲାଣି ଭଲ ସୁବିଧା ହେଇଗଲାଣି ସ୍କୁଲ ଖୋଲିଲାଣି ଛୁଆ ବି ସୁବ୍
ପ୍ରାୟତଃ ଆମ ଗାଁ ଗାମ୍ ଗ୍ରାମ ବିଦ୍ୟାଳୟରେ ପ୍ରାୟତଃ ଯେପରି ଖେଳ ହୋଇଥାଏ ପ୍ରାୟତଃ ତିନି ଦିନି କାଳ ଖେଳ ହୋଇଥାଏ ସବୁ ସାରମାନେ ଆସନ୍ତି। ପ୍ରାୟତଃ ଶଏ ମିଟର ଧୋଉଡା ଯେପ୍ ପରି ଦୁଇଶ ମିଟର ଦୋଉଡା ହାଇ ଜମ୍ ଲମ୍ ଜମ୍ପ୍।
ତି ଆଗେ ଶଏ ମିଟର ଦୁଇଶ ମିଟର
ହଁ ମୁଁ ଏସବୁ ବୋହୁତ ମାତ୍ରାରେ ଖେଳେ ମଧ୍ୟ ଆଉ ମୁଁ ଚମ୍ପ୍ ପିଅନ୍ କେବେ ତ କେବେ ବିଜୟ ହୋଇନି ପାଖାପାଖି ବିଜୟ ପାଖରୁ ଭୋଉ ମା ତ୍ରାରେ ଭୋଉତ ଥର ବି କଟିକି ଆସିଚି ପ୍ରାୟତଃ ଯେପରିକି ଆମ ଗୀତ ଆଉ ଡ୍ରାମା ଏସବୁ ଦିନିଷରେ ଆମେ ଭୋଉତ ମାତ୍ରାରେ ଉଁ ଭଲ କରିଥାଉ। ଆପଣଙ୍କ ସ୍କୁଲରେ କେମତି କଣ ଏସବୁ ଦିନିଷ ହୋଇଥାଏ?
ମୋ ସ୍କୁ ବିସ୍କୁ ସ୍କୁଲରେ ବି ସେଇ ଶଏ ମିଟର ଦୁଇଶ ମିଟର ଆମର ଡ୍ରାମା ହୁଏ। ଆମର ପୁଞ୍ଚି ଖେଳନ୍ତି ଝି ଝିଅ ଆଉ ଅଛି ଚାମୁଚରେ ଆଳୁ ଘରିକା ଯୋଉ ନେଇକି ଯାଆନ୍ତି ସେମାନେ ସେଗୁରା ବି ଖେଳନ୍ତି। ବିଭିନ୍ନ ପକାରେ ଖେଳ ଅଛି ପିଲା ବି ବୋହୁତ ପିଲା ଖେଳୁଛନ୍ତି ଉତ୍ସାହ ବି ହଉଛନ୍ତି। ବର୍ଷୁକୁ ଥରେ ଖେଳ ଆମର ହଉଚି।
ଆଜ୍ଞା ମୋର ତ ପ୍ରାୟ ସ୍କୁଲ ବେଳରୁ ସ୍କୁଲ ବେଳର ତିନିରୁ ଚାର ଟି କପ୍ ଅଛି ଆପଣଙ୍କ ସ୍କୁଲ ବେଳେରେ ଆପଣ ଯେଉ ଖେଳରେ କେବେ ଫାଷ୍ଟ୍ ଟ କି ସେକେଣ୍ଡ କି କିବା ଥାର୍ଡ ହୋଇଛନ୍ତି କି ଆପଣଙ୍କର
ଆଜ୍ଞା ମୁଁ ହେଇଥିଲି ଆମର ହାଇ ଜମ୍ପରେ ହେଇଥିଲି ଆଉ କୋଣିସି ଖେଳେରେ ହେଇ ପାଇଲା ନାଇଁ ତାପରେ ଶଏ ମିଟର କି ମୁଁ ଧୌଡି ପାରେ ନାଇଁ ଉଁ ଛଏ ଦୁଇଶ ମିଟର ଆମେ ଏତେ ଧୌଡି ପାରୁନା। ଯୋଉମାନେ ଧୌଡନ୍ତି ସେମାନେ ହିଁ ପାଇପାରନ୍ତି ଆମେ ଚେଷ୍ଟା କରୁ ଆ
ଚ ଷ୍ଟ୍ରଙ୍ଗ୍ ଥିବ ସେମାନେ ହିଁ ଧୌଡି ପାରୁଥିବେ।
ଆଜ୍ଞା ଆଜ୍ଞା। ତାପରେ ଆପଣ ସ କ ଆଜି ରାତିରେ ଆଜି ଆପଣଙ୍କର ଖାଇବା କଁ ରନ୍ଧା ହଉଚି?
ଆଜି ଆମ ଘରେ ମୋ ବଡ ଭାଇଙ୍କର ଆନିଭରସାରୀ ଅଛି। ଯେପରିକି ଆଜି ଆମ ଘରେ ପ୍ରାୟତଃ ଅଁ ଉଁ ରା ତିରେ ଗୁପଚୁପୁ ହେବ ଏବଂ ବରା ଆଳୁ କଷା ବି ହୋଇପାରେ। ଆଉ ଏବଂ ମୁଁ ଗୋଟିଏ ଛେନା ଦୋକାନରେ ମଧ୍ୟ ଷ୍ ଟିମ୍ ପାଇଁ ବି ଯୋଗାଡ ଦେଇଚି ସେ କେକ୍ ମଧ୍ୟ ବି ପଟାଯିବ। ଏଇ ସବୁ ଜିନିଷ ହବ ଆଉ।
ଆପଣଙ୍କ ଭାଇଙ୍କୁ ଆ ବାହାଘରର ଅ ଅଭିନନ୍ଦନ ଜଣେଇ ଦେବେ ମୋ ତରଫରୁ ଭାଇ ଭାଉଜଙ୍କୁ ଆଜ୍ଞା ଆଉ କୁଆଡେ ଯାଇ ଥିଲେ ବୁଲିବା ପାଇଁ ଏଥର ରଜ ଗଲା କଁ କଲେ ସବୁ ରଜେରେ?
ମୁଁ ତ ପ୍ରାୟ ପଥମ ରଜେରେ ମୁଁ ତ ପ୍ରାୟ ପଥମ ରଜରେ ଯାଇଥିଲି କପିଳାସ। ଆଉ କପିଳାସ ଦ୍ଵୁତୀୟ ରଜେରେ ପ୍ରାୟତଃ ଗୋରଖ୍ ଖନାଥ ଆଉ ତୃତୀୟ ରଜେରେ ପ୍ରାୟତଃ ଅଁ ଅଁ ଉଁ ଧବେଳେଶ୍ୱର ଏହିସବୁ ଜାଗା ବୁଲିଆ ପାଇଁ ଯାଇଥିଲି ଆପଣ କୋଉ ରଜେରେ ସବୁ କୋଉଠିକି ଉଁ ଯାଇଥିଲେ ବୁଲିବା ପାଇଁ ଟିକେ କହିବେ?
ଆଜ୍ଞା ରଜେରେ ମୁଁ ଯାଇଥିଲି ଆମର ପଡୁ ଛି ମହାବିନାୟକ ଯାଇଥିଲି ମା ଭୂଷଣୁପୁର ପାର୍କ ଯାଇ ଥିଲୁ ଏପଟେ ଯୋଉ ଏବେ ନୂଆ ମନ୍ଦିର ହେଇଚି ଜୟ ଜଗନ୍ନାଥ ମନ୍ଦିର ସେଠିକି ଯାଇଥିଲୁ।
ହଁ! ଆପଣଙ୍କ ଘର ପାଖୁରୁ ପ୍ରାୟତଃ ମହାବିନାୟକ କେତେ କିଲୋମିଟର ପାଖାପାଖି ହବ?
ଆଁ ଆମର ଦଶ ପନ୍ଦର କିଲୋମିଟର ହବ।
ଆଜ୍ଞା, ଆ ଆମ ଗାଁ ରେ ତ ପ୍ରାୟ ପାଞ୍ଚଶରୁ ଛଅଶହ ପାଖାପାଖି ଉର୍ଦ୍ଧ୍ୱ ଲୋକ ହେବେ ଆପଣଙ୍କ ଗାଁରେ କେତେ କଣ ଲୋକ ହେବେ?
ଆମର ଦୁଇଶହ ଲୋକ ଭିତରେ ହିଁ ହେବେ ଆପଣଙ୍କର ଗାଁ ରେ ସବୁ ଲୋକମାନେ ବାହାରେ ରହୁଛନ୍ତି ନା ଘରେ ସବୁ ଚାଷ କରିକି ରହୁ ଛନ୍ତି ଗାଁରେ ରହିକି?
ଓ ବହୁତ ଲୋକ ବୋଧେଆମ ଗାଁରୁ ବାହାରେ ବି ମଧ୍ୟ ରହୁଛନ୍ତି ଭୁବନେଶ୍ଵରରେ! ଏ ସବୁ ଜାଗାରେ ରହୁଛନ୍ତି ଆଉ ବହୁତ ଲୋକ ବି ଆମ ଗାଁ ରେ ବି ମଧ୍ୟ ରହି ଚାଷ ବାସ ବି ମଧ୍ୟ କରୁଛନ୍ତି!
ଆଜ୍ଞା!
ଆଉ ଏ ସବୁ ଜିନିଷ ଚାଲିଛି ଅଉ!
ଆଜ୍ଞା ଆଉ ଟିକେ ଡିଟେଲ୍ ଦେଖନ୍ତୁ ଆଜ୍ଞା ଦେଖି ଯାଇ ଚାହିଁ କି ଏବେ ଦେଖୁଛନ୍ତି ତ ଖରା ହଉଛି ଦେଖି ଚାହିଁକି ଟିକେ ପାଣି ପିଅନ୍ତୁ! ଛତା ଧରି ପଦାକୁ ଯାଆନ୍ତୁ ଆଉ ଘର ଲୋକଙ୍କୁ ବି ସଚେତନ କରାନ୍ତୁ!
ଆଉ ଆଜିର ଆପଣଙ୍କର ବି ଦିନ ଟା କେମିତି କଣ କଟିଛି ଟିକେ ସକାଳୁ କହିବେ ସକାଳର ଉଠିବା ପରେ?
ଭଲ କଟିଥିଲା ଆଜି ମୋ ଦାଦା ପୁଅଙ୍କର ଷୋଳ ପୂଜା ଭୋଜି ଆମର ହଉଛି! ଆଉ ସେଥିପାଇଁ ବ୍ୟସ୍ତ ଥିଲି ସମୟ ହେଲେ କଥା ହେବି ଆପଣ ସେତ ଟିକେ ମନ ପଡିବାରେ ପଡିଲେ ବୋଲି ଆପଣ ଟିକେ କଲ୍ କଲାଠୁ ଆଉ ଆ ମୁଁ ଆପଣଙ୍କ ସହିତ କଥା ହେଲି ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ବି ଲାଗିଲା! ଆଉ ଯେତେବେଳେ ବି ସମୟ ପାଇବେ ଟିକେ କଲ୍ କରିବେ!
ଆଜ୍ଞା ଠିକ୍ ଅଛି କୁହନ୍ତୁ ଠିକ୍ ଅଛି!
ଜୟ ଜଗନ୍ନାଥ!